ହଁ ମୁ କହିଲି ଏବେ ମୁଁ ଲଗେଇଲି ଲାଗିଲା।
ହୁଁ ହୁଁ। ଏଠି କଣ ରିସିଭ ହେଇକି ରହିଗଲା, ମୁଁ ଇଏ କରୁଛି।
ରିସିଭ୍ ହେଇକି ରହିଗଲା?
ହୁଁ। ଏଇନା?
ଓହୋ। ତମେ ତାହଲେ ତମର ପ୍ଲସ ଥ୍ରି ସରିନି ନା?
ନା ନା
ଏଟା କୋଉ ଇଅର୍?
ଫାଇନାଲ ଇଅର ଏଇଟା।
ଫିପ୍ଥ ସେମିଷ୍ଟର ସରିଗଲାଣି?
ହଁ।
ସିକ୍ସ ସେମିଷ୍ଟାର ଦବ?
ହୁଁ।
ଓ।
ମୋର ସରି ଯାଇଥିଲା ଦୁଇ ହଜାର ଚବିଶ ରେ ସବୁ କ୍ଲୋଯିଂ ହେଇଯାଇଥିଲା, ମୁଁ ଡ୍ରପ ଆଉଟ କରି ଇଏ କରିଦେଲି।
ହ ତମେ କାହିଁକି ଗଲ କି?
ରହିଗଲି ଦି ବର୍ଷ ତାପରେ ଗଲି ନା। ଲେଟ ହେଲା ଆଉ। କଣ କଥା? ହଁ ତେଲ ଟିକେ ଆମ ଗାଡିରେ ପକେଇବା। ହୁଁ? କଣ୍ ଟା?
ବରବାଦ
ହ୍ୟାଲୋ।
ହାଲୋ।
ହ୍ୟାଲୋ।
ହଁ ମୁଁ କିଇଲି ଘରେ ଅଛ ଏବେ।
ହଁ ଏଇନା ପହଞ୍ଚୁନି। ହୁଁ ହୁ। ଗୋଟେ ମିନିଟ୍ ରହୁଥିବ ଗାଡି ଟାକୁ ଟିକେ ଆଣିଦେବୁ। କୁହନ୍ତୁ। ଏବେ ନାଇଁ ମୁଁ ଗାଡିରେ ସାଇଡ୍ କରିସାରେ। ଲକ୍ ହଉନି କଣ ଗାଡି। ହ୍ୟାଲୋ। ଏରା ନେଟୱାର୍କ ଆସୁନି। ହାଲୋ। କଂଟା। ସେତିକି।